ହାଲୋ।
ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କେମତି ଅଛନ୍ତି?
ଭଲ ଅଛୁ। ଆଉ କଣ କରୁଚନ୍ତି ଏବେ?
ନାଁ କିଛି ନାଇଁ। କିଛି କରୁନି ଆଉ ଏଇ ତ ଗରମ ଟିକେ ଆଜି ଲାଗୁଥିଲା। ସେଥିପାଇଁ ଏଇ ବାହାରେ ଟିକେ ଚେୟାର ପକେଇକି ବସିଥିଲି ଆଉ।
ହୁଁ।
ଆପଣ କଣ କରୁଚନ୍ତି?
ଉଁ ହେ କିଛି ନାହିଁ ଏବେ ଟି ଗୋଡ଼ ହାତ ଧୋଇକି ଟିକେ ଏଟା ବାହାରେ ଅଛି। ଏ ସନ୍ଧ୍ୟା ସମୟଟା ତ।
ଅହ ନ ଦେଖୁନାହାନ୍ତି ମାନେ ହେଇଗଲାଣି ଜୁଲାଇ ମାସ ଆସିକି ପହଞ୍ଚି ଗଲେଣି କିନ୍ତୁ ଗରମଟା ମାନେ କମିବାର ନାଁ ଧୁରୁନି ମଝିରେ ମଝିରେ ଟିକେ ଟିକେ ବର୍ଷା ହେଲେ କମି ଯାଉଚି କିନ୍ତୁ ପୁଣି ଥରେ ସେଇ ଯେଉ ଖରା ଦିନ ଭଳିଆ ଗରମ ହେଇ ହେଇ ହେଇଯାଉଚି।
ହଁ ପରା ସେମିତି ହଉଚି ଆଉ କଣ କରିବା? ଏଇ ସବୁ ତ ଆମର ବିଭିନ୍ନ ପ୍ରକାର ଯେଉଁ ରହୁଚି ଧରନ୍ତୁ ଆମେ ଖାଲି ପରିବେଶର ସୁରକ୍ଷା କରିବା କଥା ଆମେ ମାନେ ତ ପରିବେଶ ସୁରକ୍ଷା କରିପାରୁ ନାହିଁ। ଆଉ ପରିବା ଯେହେତୁ ସୁରକ୍ଷିତ ରହୁନାଇଁ ତ ସେ ଭିତରୁ ଆମେ ଯଦି ମୁଖ୍ୟ ଗୋଟେ ଦେଖିବା ଗୋଟେ ଦେଖନ୍ତୁ ଆମର ଗୋଟେ ଆମେ ଯୋଉଟାକୁ ତାମାନେ ନ ନେଲେ ଆମେ ବଞ୍ଚି ପାରିବା ନାହିଁ। ହେଲା ଜଉ ଜିନିଷ ଆମପାଇଁ ନିହାତି ଦରକାର ତା କଣ କହିଲେ ସେ ତାହା ହେଉଚି ଆମର ଅମ୍ଳଜାନ। ହେଲା ଯଦି ଆମେ ହୁଁ ଆମେ ଯଦି ଅମ୍ଳଜାନ ଗ୍ରହଣ କରିବା ନାହିଁ ତାହେଲେ ଆମେ ବଞ୍ଚିପାରିବା କି? ଏଇରା ଗୋଟେ ଦେଖନ୍ତୁ ପରିବେଶର ପରିବେଶର ଯେତିକି ଆମର ଅଛି ବହଞ୍ଚିବାର ତା ମାନେ ଆମକୁ ଅମ୍ଳଜାନ ନିହାତି ଦରକାର ଆଉ ଅମ୍ଳଜାନ ଆସିବ କୋଉଠୁ? ସେଇଟା ଆସିବା ପାଇଁ ବି ଗଛ ଦରକାର କାରଣ ମଣିଷ ତ ଅଙ୍ଗାର କାମ୍ଳ ହି ଛାଡୁଛି। ସେ ଛାଡିବା ଜିନିଷ ମଣିଷ ଯାହା ତିଆରି କରୁଚି ସେଇଟା ହଉଛି ଅଙ୍ଗାର କାମ୍ଳ। ଆଉ ଉ ସେ ଯାହା ଗ୍ରହଣ କରୁଛି ତାହା ତ ସେ ନିଜେ ତିଆରି କରିପାରୁନାହିଁ ଆଉ ସେଇଟା ଚି ଅମ୍ଳଜାନ ତ ଆମେ କ ଆଉ ସେ ସବୁ ଜିନିଷକୁ ଆମେ ନେଲେ ଏବେ ଯୋଉ ଆମେ ତମାନେ ବାୟୁ ପ୍ରଦୂଷଣ ଗୋଟେ ଶବ୍ଦ। ଆଜି ଆଜି ତାମାନେ ବିଶ୍ଵର ଗୋଟେ ସବୁରୁୁ ବଡ ସମସ୍ୟା ଦେଖା ଦଉଛି ତାମାନେ ବାୟୁ ପ୍ରଦୂଷ କଣ ହେଲା ବାୟୁ ପ୍ରଦୂଷଣ ଯଦି ଆ ହଁ ଆମେ ଯଦି ବାୟୁ ପ୍ରଦୂଷଣ ବିଷୟରେ କଥା ହବା ତ ମୁଖ୍ୟତଃ ଆମେ ଦେଖିବା ଯୋଉଠି ଆମର ଧରନ୍ତୁ ଅ ପରିବେଶରେ ଯେମିତି ସବୁ ଆମେ ପଢିଲା ବେଳେ ଯୋଉଟା ଦେଖୁଥିଲା ଜବକ୍ଷାର ଯାନ ସତସ୍ତରୀ ପରସେଣ୍ଟ ଅମ୍ଳ ଯାନ ଏକୋଇଶ ପରସେଣ୍ଟ। ଅଙ୍ଗାର କାମ୍ଳ ଏମିତି ତାମାନେ ପରର୍ସେ ଜଳୀୟ ବାଷ୍ପ ଧୂଳିକଣା ଏମିତି ମିଶିକି ତାମାନେ ବାୟୁମଣ୍ଡଳରେ ଅଛି। ହଁ ତ ସେଇଟା କଣ କରିଛନ୍ତି ଆମେ ଯଦି ଦେଖିବା ବୈଜ୍ଞାନିକ ମାନେ ସେମାନେ ତାଙ୍କର ବିଭାଗୀକରଣ କରିଚତି। ଏତିକି ଏତିକି ମାତ୍ରାରେ ରହିଲେ ତାମାନେ ଆମେ ସେ ଜିନିଷଟା ତାମାନେ ଆମେ ଗ୍ରହଣ କଲେ ଆମକୁ କିଛି ଅସୁବିଧା ନାହିଁ ଆମ ପାଇଁ କିନ୍ତୁ ଆଜି କ ଆ କିନ୍ତୁ ଆଜି କଣ ହଉଛି ଏଇ ଯୋଉ ଧର ଏବେ ଗରମ ଟା ଆମେ ଲାଗୁଚି କହୁଛୁ ତ ଏଆ ପାଇଁ ମୁଖ୍ୟତଃ ଦାୟୀ କଣ ତାପମାତ୍ରା ବୃଦ୍ଧି।
ନିହାତି ଭାବରେ।
ହଁ ଯେହେତୁ ତାପମାତ୍ରା ବୃଦ୍ଧି ତ ତାପମାତ୍ରା ବୃଦ୍ଧି ହଉଛି କଣ ଆମେ ଯେମିତି ଗୋଟେ ଘରଟେ କରୁଛୁ ତ ଘରରେ ଛାତ ଆମେ ପକେଇଲେ କିମ୍ବା ନଡା ଛପର ଛାଇଲେ ତ କଣ ହେଲା ସୂର୍ଯ୍ୟ କିରଣଟାକୁ ସେମାନେ ଅଟକାଇଲେ ଆମେ ଘର ଭିତରେ ରହିଲେ ତ ଗରମ ଟା ତାମାନେ ବାହାରୁ ସିନା ଗରମ ଟା ଜଣାପଡିୁଛି କିନ୍ତୁ ସିଧା ଗରମଟା ଆମକୁ ପଡୁନାହିଁ ନା ତ ଯେମିତି ଛାତ ହଁ ସେମିତି ପୃଥିବୀର ଛାତ କଣ ଆମେ କାହାକୁ ଭାବିବା ଯିଏ ଆମକୁ ର ରକ୍ଷା କରୁଛି ତାମାନେ ଯି ଆମକୁ ଆଗରୁ ରଖ
କହି ଭାବିବା।
ହୁଁ ବାୟୁମଣ୍ଡଳ ଭାହିବା ତାପରେ ବାୟୁମଣ୍ଡଳ ପରେ ମୁଖ୍ୟତଃ ହଉଛି ଗଛ ବୃକ୍ଷ ସେମାନେ ହିଁ ହଁ ସେମାନେ ହିଁ କଣ କରୁଛନ୍ତି ସୂର୍ଯ୍ୟ କିରଣକୁ ସେମାନେ ହିଁ ତାମାନେ ତାପମାତ୍ରାକୁ ଶୀତଳି କରିବା ପାଇଁ ତାଙ୍କର ଯୋଉ ରହୁଛି ଯେ ଆମର ବାଷ୍ପୀଭବନ ପକ୍ରିୟ ଆମେ ଜାଣିଥିବା ଗ ଟେ ତା ମାନେ ଅ ଖରା ଦିନ ହେଲେ ନଦୀ ପାଣି ଶୁଖି ଯାଉଚି ପୁଣି ବର୍ଷା ଦିନ ଆସିବା ଆଗରୁ ଆମକୁ ଆକାଶରେ ତାମାନେେ ମେଘ ଦେଖା ଯାଉଚି। ପୁଣି ତାର ତା ମାନେ କହୁଚି ବର୍ଷା ଋତୁ ପୁରା ଯେତୋଲ ଆସିଯାଉଚି ପୁରା ତା ମାନେ ସେ ତ ଗୋଟେ ଜିନିଷ ଯେମତି କୁହାଯାଏ ଅଜନ ହେଲେ ସେ ତଳକୁ ନୋଇବ ହିଁ ନୋଇବ। ତ ଯେମିତି ସେଇଟା ସମସ୍ତେ ଯେମିତି କୁହା ଯେ ଆମେ ଯଦି ଉଧାର
ନାଁ ଆମର ନାଇଁ ଏଇ ସବୁ ଭିତରେ ଆମେ ଦେଖିବା ଯଦି ମାନେ ବାୟୁ ପ୍ରଦୂଷଣ ହେବାର ମୁଖ୍ୟ କାରଣ ବି ଆମ୍ ଆ ମଣିଷ ତ ନିହାତି ପରୋକ୍ଷ ହଉ କି ପ୍ରତ୍ୟକ୍ଷ ଭାବରେ। କିନ୍ତୁ ମଣିଷ ଜନସଂଖ୍ୟା ବୃଦ୍ଧି ଗୋଟେ ଏହାର ମୁଖ୍ୟ କାରଣ ମୁଁ ଭାବୁଚି। କାହିଁକି ନା ଜନସଂଖ୍ୟା ବଢ଼ିବା ସହିତ ଆମର ଗାଡ଼ି ପଟର ବଢ଼ୁଚି ତା ସହିତ ଶିଳ୍ ପକାରଖାନା ବଢ଼ୁଚି ସେ ଶିଳ୍ପକାରଖାନର ବଢ଼ିବାର ଯଉ ଦୁଆ ଗୁଡ଼ାକ ବାହାରୁଚି ଗାଡ଼ି ମଟରରୁ ଯୋଉ ଧୂଆଁ ବାହାରୁଚି ମୁଖ୍ୟତଃ ଆମେ ଯଦି ଦେଖିବା ଆମର ଯୋଉ ଏଇ ଯ ଉଁ କଣ କୁହନ୍ତି ଥର୍ମାଲ୍ ପ୍ଲାଣ୍ଟ ଗୁଡ଼ାକ ସେଥୁରୁ ଯୋଉ ମାନେ ଦୂଷିତ ପବନ ଧୂଆଁ ବାହାରୁଚି ସେଗୁଡ଼ାକ ତ ଆମର ବାୟୁମଣ୍ଡଳରେ କି ଯାଇକି ମିଶୁଚି ନାଁ। ତ ସେହିପରି ଭାବରେ ମାନେ ବାୟୁମଣ୍ଡଳ ଦୂଷିତ ହେବା ସହିତ ନିହାତି ଭାବରେ ତାପମାତ୍ରାରେ ପଢ଼ିବାରେ କମିବାରେ ମାନେ ବହୁତ ପ୍ରଭାବିତ କରୁଚି ଆଉ ସେଇ ପ୍ରଭାବର ତଳ ହିଁ ପଡ଼ୁଚି ଆମ ଉପରେ ଆଉ କଣ କଣ?
ହୁଁ। ଦେଖନ୍ତୁ ବା ଆମେ ଯଦି ବାୟୁ ପ୍ରଦୂଷଣକୁ ଦେଖିବା ସେଠି ଆମର ବାୟୁରେ ଯୋଉ ରହିଲା ଯୋଉ ଧର ଗାଡ଼ି ମଟର ଆମେ ଚଲାଇଲେ ଯଉ ଧୂଆଁଟା ବାହାରିଲା ଆମେ ଯୋଉ ପେଟ୍ରୋଲ୍ ପକେଇଲେ ସେଟା ଜୋ ପ୍ରତ୍ୟେକ ଜିନିଷ ଜଳିଲେ ତ ସେଥିରୁ କିଛି ନାଁ କି ତି ବାଦ୍ୟ ବାହାରିବ ନା ଆ ବା ଧୂଆଁ ବାହାରିବ ତ ସେ ଥୁ ବି ଆମର ବିଭିନ୍ନ ପ୍ରକାର ଗ୍ୟାସ୍ ତିଆରି ହଉଚି। ଧରନ୍ତୁ କାର୍ବନ ମୋନୋକ୍ସାଇଡ଼୍ ମୁଖ୍ୟତଃ ଆମେ ଯଦି ବାୟୁଣ୍ଡଳ ତାପମାତ୍ର ବୃଦ୍ଧି କାରଣ ହଉଚି କାର୍ବନ ମୋନୋକ୍ସାଇଡ଼୍। କାର୍ବନ ମଁସାଇ ବା ଆମେ ଯୋଉଟା କହୁଚୁ ଆମେ ଯଦି ଏମିତି ଦେଖିବା ଅଙ୍ଗାରକ। ଅଙ୍ଗାରକର କାମ ହେଲା ସେ ସୂର୍ଯ୍ୟ କିରଣକୁ କଣ କରିବ ସେ ବାନ୍ଧିକି ରଖିଦବ। ତାମାନେ ପୃଥିବୀରୁ ସେ ସୂର୍ଯ୍ୟକିରଣଙ୍କୁ ଯିବା ପାଇଁ ଦେବ ନାହିଁ। ଯଦି ଆମେ ଗୋଟେ ଜିନିଷ ଆସିଲା ଆମ ଘରକୁ ଆମେ ତାକୁ ଘର ଭିତରେ ରଖିଦେଲା ଧର ଆମେ ଦେଇଦେଲା ଡୋର ତ ସେ ଯାଇପାରିବନି ସେମି ତି ଆମର ବାୟୁମଣ୍ଡଳର ଯେମିତି ଅଙ୍ଗାରକର ମାତ୍ରା ତାମାନେ ବୃଦ୍ଧି ପାଉଚି ତ ସେ କଣ କରୁଚି ସୂର୍ଯ୍ୟ କିରଣରୁ ଯୋଉ ତାପମାତ୍ରା ବୋଲେ ସୂର୍ଯ୍ୟଙ୍କର ଯୋଉ କିରଣଟା ପଡ଼ୁଚି ଆମ ଓପରେ ସକାଳ ବେଲି ଧରନ୍ତୁ ଶୀତଳ କିରଣ ଟିକେ ରହୁଚି ଆମ ଦେହ ପାଇଁ ଯୋଉଟା ହିତକାରୀ ଭିଟାମନ ଡି। ଆମୁକୁ ତା ମାନେ ସକାଳ କିରଣଟା ଆମେ ନେବା ଦରକାର କିନ୍ତୁ ଆମେ ଯୋଦି ବାରଟାରେ କିରଣ ନେବା ତାହେଲେ ଆମ ଦେହ ପାଇଁ ସେ କେତେ ହିତକାରୀ ହେବ ବାସ୍ ସକାଳ ସେଇ ସେଇମିତି ସେ ଅଙ୍ଗାରକ ଯୋଉ ତା ମାନେ ଦିନ ବାରଟା ହେଲା ତାର ତାପମାତ୍ରାକୁ ସେ ତ କଣ କରୁଚି ଧର ରଖିଦେଲା ସେ ବାହାରୁକୁ ଯିବା ପାଇଁ ଦେଲା ନେଇ। ଆମର ଗୋଟଏ ଆମେ ପଢ଼େଇଲା ଅଳୁକୁ ଦେଖିଥିବେ ଗୋଟେ ଅ ଥିଲା ଆମର ସବୁଜ କଠରୀ ପ୍ରଭା ସବୁଜ କୋଠରୀ ପ୍ରଭାବ। ହେଲା ସବୁଜ କୋଠରୀ ପ୍ରଭାବରେ ଆମକୁ ବତା ହଉଥିଲା ଯେ ଗୋଟେ କାଚ ଘର ହଉଛି ଆମର ପୃଥିବୀ ହଉଛି ଗୋଟେ କାଚ ଘର। ଆଉ ତାମାନେ ବାହାରୁ ଯେମିତି ସୂର୍ଯ୍ୟ କିରଣ ପଡିଲା ପରେ କାଚ ଭିତର ଦେଖିବେ କାଚ ଭିତରରୁ ଯଦି ଯିବା ପାଇଁ ତାମାନେ ଯଦି ଥିବ ବନ୍ଦ କାଚ ଘର ହେଇଥିବ ଦେଖାଉଥିଲେ ଯେ ସେଠି ଯଦି ସୂର୍ଯ୍ୟ କିିରଣ ପଡିଲା ତ ସେ ଭିତରେ ଥିବା ତାପମାତ୍ରା ବୃଦ୍ଧି ହେଲା ସେ ବାହାରକୁ ଯାଇ ପାରିଲା ନାହିଁ। ସେମିତି ଆମ ପୃଥିବୀରେ କଣ ହଉଛି ଜେ ଯୋଉ ଅଙ୍ଗାରକର ମାତ୍ରଟା ବଢି ଯାଉଛି ଇଏ ହିଁ ମୁଖ୍ୟତଃ ତାମାନେ ବାୟୁରେ ତାପମାତ୍ରା ବୃଦ୍ଧି।
ହଁ ମୁଖ୍ୟ କାରଣ ହଁ ଠିକ ଠିକ କଥା। ଆଉ ତା ସହିତ କଣ ହଉଛି କି ଯୋଉ ଉ ମଣିଷ ତ ନିହାତି ଦାୟୀ ସେଥିପାଇଁ କିନ୍ତୁ ଆମର ତାପରେ ନା କଣ ହଉଛି ଗଛ ଗୁଡାକ ସବୁ ଯୋଉ କାଟି ଦିଆଯାଉଛି ରାସ୍ତାକୁ ଚଉଡା କରିବା ପାଇଁ ହେଲା କିମ୍ବା ନୂଆ ଜନବସତି ବ ଵସିବା ପାଇଁ ହେଲା ଗଛ ଗୁଡାକ ମୁଖ୍ୟତଃ ଆମର ଗଛ ହିଁ ଏଇ ସବୁ ପାଇଁ ମାନେ ଏଇ ଯୋଉ ଅଙ୍ଗର କାମ୍ଳ ହଉ କିମ୍ବା ଯାହାବି କମେଇବାକୁ ମାନେ ଉ ହେଇପାରିବ କିନ୍ତୁ କଣ ହଉଛି ଚି ସେଇଗୁଡାକ ହିଁ ଆମେ ଦିନକୁ ଦିନ କମେଇ କମେଇ ଯାଉଛୁ ଆଉ ତାର ମାନେ କଣ କହିଲେ ସେଇ ଗଛର ଇଏରେ ଇଁ ପ୍ରତିବାଦରେ ଆମେ କୌଣସି ଜିନିଷ ଆଉ ସେମିତି ଲଗେଇ ପାରୁନୁ ଏବେ ଧରନ୍ତୁ ଗୋଟେ ଗଛଟିଏ ବଢିକି ମାନେ କେତେ କେତେ ତାକୁ ବର୍ଷ ବର୍ଷ ଶହ ଶହ ବର୍ଷ ଲାଗି ଯାଉଛି ଗୋଟେ ବଡ ଗଛ ଟେ ହେଇକି ଗୋଟେ ଅମ୍ଳଜାନ ଦେବା ପାଇଁ କିନ୍ତୁ ଆମେ କଣ କରୁଛୁ ଗୋ ଗଛଟେ ଲଗେଇ ଦଉଚୁ ସତ କିନ୍ତୁ ସେ ଗଛ ଟା ବଡ ହଉଛି କିମ୍ବା ନ ହଉଛି କିମ୍ବା କେବେ ହବ ନହବ ତାର କୌଣସି ଠିକ ଠିକଣା ନାହିଁ ହଁ ତାର କୌଣସି ଠିକଣା ବି ନାହିଁ। ଆଉ ତା ସହିତ ହେଲା ଆଉ ମାନେ ଦେଖିବା ଯଦି ମାନେ ପୃଥିବୀରେ ଯେମିତି ମାନେ ଗରମ ବଢି ଚାଲିଛି ଦିନକୁ ଦିନ ଲାଗୁଛି ମାନେ ଗଛ ତ ଆମର କମି କମି ଯାଉଛି ଯାଉଛି ଯାହାବି କିନ୍ତୁ ଆମର ଅନ୍ୟାନ୍ୟ ଯୋଉ ଯ ଶିଳ୍ପ ହେଲା କାରଖାନା ହେଲା ଗାଡି ମଟର ଏଇଗୁଡାକ ହିଁ ବଢି ବଢି ମାନେ ବଢିଆ ଦ ପୁରା ଦିନ ଗୋଟେ ଏମିତି ଆସିବ ଯେ ଅମ୍ଳଜାନ ର ପରିମାଣ ଯୋଉ ଗୋଟେ ଆମର ଥିଲା ଆମ ବାୟୁମଣ୍ଡଳରେ କି ଆମର ମାନେ ଯେତିକି ଶହେ ଭାଗରୁ ଯେତିକି ଭାଗ ଥିଲା ସେ ବହୁତ କମିଯିବ ସେ ଦିନକୁ ଦିନ କମି ଯାଉଛି କମି ଯିବ ମଧ୍ୟ ଆଗକୁ
କମିବ କେମିତି କମିବନି ଆମେ ଯ ଧର ଗୋଟେ ଜିନିଷକୁ ଯଦି ବଢିଗଲା ଆମେ ଯେମିତି ଏବେ ଦେଖୁଛୁ ଆମେ ଧର ମଣିଷ କଣ କରୁଛି ସେ ଅମ୍ଳଜାନ କୁ ଗ୍ରହଣ କଲା ଅଙ୍ଗାର କାମ୍ଳକୁ ଛାଡିଲା। ଗଛ କଣ କରୁଛି ଆମର ଅଙ୍ଗାର କାମ୍ଳକୁ ସେ ଗ୍ରହଣ କରିକି ତାର ଖାଦ୍ୟ ତିଆରି କରୁଛି। କାହିଁକି ସେ ତାର ସର୍କରା ଜାତୀୟ ଖାଦ୍ୟ ତିଆରି କରିବା ପାଇଁ ତାକୁ ସୂର୍ଯ୍ୟା ଲୋକ ଅଙ୍ଗାର କାମଳ ଏଇଟା ତ ନିହାତି ଦରକାର ଶ୍ୱେତସାର ଜାତୀୟ ଖାଦ୍ୟ ତିଆରି କରିବା ପାଇଁ। କିନ୍ତୁ ଗଛ ଧରନ୍ତୁ ଆମର ମଣିଷର ଆଜି ଜନସଂଖ୍ୟା ଶହେ ଚାଳିଶ କୋଟି ଆ ଗଛ ଯଦି ଆମେ ହିସାବ କରିବା ସେତିକି ଗୋଟେ ଅଛନ୍ତି କି ନାଇଁ ଯେ ଆମକୁ ନିଜକୁ ସନ୍ଦେହ ଶହେ ଚାଳିଶ କୋଟି ଗଛ ଅଛନ୍ତି ନା ନାଇଁ ସେଇଟା ମୁଁ କହୁଛି ତା ହୁଁ
ସେମିତି କେବେ ବି ମାନେ ମନୁଷ୍ୟ ମଣିଷ ହିସାବରେ ଆମର ଗଛର ପରିମାଣ ବହୁତ ହିଁ କମ ଅଛି। ଆମେ ପୃ ପୃିବୀ ସାରା ପୃଥିବୀରେ କାହିଁକି ଦେଖିବା ଆମେ ଯଦି ଆମ ଭାରତରେ ବି ଦେଖିବା। ଆମେ ମୁମ୍ବାଇ ଦିଲ୍ଲୀ ଏଇଗୁଡ଼ାକ ସହର ଯଦି ଦେଖିବା ଏଇଗୁଡ଼ାକରେ ଗଛର ପରିମାଣ କେତେ ଥିବ ନିହାତି ଭାବରେ ବହୁତ ହିଁ କମ ଥିବ। ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ କାହିଁକି ନା ଏଗୁଡାକ କେବଳ ଶିଳ୍ପ ଅଞ୍ଚଳ।
ଉନ୍ନତ ସହର ଆଉ ସେଠି ତାମାନେ ପ୍ରତ୍ୟେକ ଦିନ ତାମାନେ ଉନ୍ନତିର ପଥରେ ସେମାନେ ଚଢ଼ି ଚାଲିଛନ୍ତି। ନୂଆ ନୂଆ ଅଟ୍ଟାଳିକା ଦଶ ବି ମୁଁ କହୁଛି ଦଶ କଠରି ବିଶିଷ୍ଟ କୁ ମୁ କୋଡିଏ କଠା ବିଶିଷ୍ଟ ସେଠା ଖାଲି ଅଟଳିକା ତାପରେ ଗଛ ତ ନାଇଁ ତାମାନେ ଅଟାଳିକା ଗୋଟେ ଗୋଟେ ତାମାନେେ ଆମର କୃତ୍ରିମ ଗଛ। ସେଠି ସେଠି କୃତ୍ରିମ ଗଛ ସେଠି ଆଉ ପ୍ରାକୃତିକ ଗଛ ନାହିଁ। ସେ ଗଛ ତ ତାମାନୋନେ ଯୋଉ ପ୍ରାକୃତିକ ଗଛ ଆମକୁ ସାହାଯ୍ୟ କରୁଛି ଧର ଖାଇବା ପାଇଁ ଫଳ ଦଉଛି ବଞ୍ଚିବା ପାଇଁ ଅମ୍ଳଜାନ ଦଉଛି ଅ ତାମାନେ ତା ତଳେ ବିଶ୍ରାମ କରିବା ପାଇଁ ଖାଇଦଉଛୁ ଆମେ କିଛି ତ କରିପାରୁନୁ ତାହାକୁ କମେଇ ଦଉଛୁ କିନ୍ତୁ ଆମେ କୁତ୍ରିମ ଅଟାଳିକଆ ତିଆରି ଚାଲିଚୂ। ବୁଁ
ହଁ କିନ୍ତୁ ବଡ ସହର ଯାକ ଦେଖିବେ ଆ ମାନେ ଟିକେ ବି ଜାଗା ନଥାଏ ଗୋଟେ ଗଛଟେ ପୋତିବା ପାଇଁ। ମାନେ ଏମିତି ବି ହୁଏ ଯେ ଲୋକମାନେ ସେ କେବଳ ମାନେ ବାହାରୁ ଆସୁଥିବା ଫଳ ପନିପରିବା ଉପରେ ନିର୍ଭର। ଏମିତି କି ଗୋଟେ ଗୋଟେ ଲୋକ ଜାଣିବି ନଥିବେ ଯେ କଦଳୀର ଗଛ ଦେଖାଯାଏ କିପରି। ଅ ମୁଁ ସେମତି ଗୋଟେ ଦେଖିଥିଲି ଗୋଟେ ସାର ଗୋଟେ କୌଣସି ଗୋଟେ ଟିଭିରେ ଦେଖିଥିଲି ମନେ ପଡୁନି ଗୋଟେ ଲୋକଟାକୁ ପଚାରାଗଲା କଦଳୀ ଗଛ ବିଷୟରେ ସେ ଜାଣିନାହାନ୍ତି ଯେ କଦଳୀ ଗଛ କେମିତି ଦେଖାଯାଏ। ମାନେ ସେ କହିଲେ କି କଦଳୀ ଗଛ ଏଇ ଆମ୍ବ ପଣସ ଗଛ ଭଳିଆ ଦେଖା ଯାଉଥିବ ବୋଲି। ମାନେ ଭାବନ୍ତୁ ଲୋକମାନେ ମାନେ ନିର୍ଭର କରୁଛନ୍ତି କେବଳ ଆସୁଥିବା ଜିନିଷ ଉପରେ ସେମାନେ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି ଯେ ଗଛ ଟା ଦେଖାଯାଏ କିପରି। ମାନେ ଗଛ କଥା ବୋଲି ମୁଁ କହୁନି ସେମାନେ ସହରରେ ରହିକି ଏଇ ସବୁ
ଜିନିଷ ସେମାନେ କଣ ହଉଛି କି ହୁଁ ଆମେ ଯୋଉ ଜିନିଷକୁ ବ୍ୟବହାରଠୁ ଦୂରେଇ ଯାଉଛୁ ନା ଆମେ ଗୋଟେ ଜିନିଷ ଆଜିକା ଆଜି ମୁଁ କହୁଛି ଆମ ଗାଁ ରେ ତାପରେ ନଦୀ ଥିଲା ଏଠି ଡଙ୍ଗା ଥିଲା। ନୌକା ଥିଲା ତ ଆମେ ନୌକାରେରେ ଯିବା ଆସିବା କରୁଥିଲୁ। ଏବେ ଦୁଇ ଚାରିବର୍ଷ ହଉଛି ଆମର ଗୋଟେ ବ୍ରିଜ୍ ହେଇଗଲା ପୋ ଗୋଟେ ହେଇଲା ଯେହେତୁ ପୋଲୋ ହେଇଗଲା ଆମେ ପଲରେ ଗଲୁ ତ ଆଉ ଡଙ୍ଗାର ର ଆମର ଆବଶ୍ୟକତା ପଡିଲା ନାହିଁ ନୌକା ର। ତୋ ଧୀରେ ଧୀରେ କଣ ହବ ଁ ଆମେ ଜାଣିଛୁ ନୌକା କଣ କାହିଁକି ଆମେ ଛଟ ରରୁ ଆଜି ପର୍ଯ୍ୟନ୍ତ ଆସୁଥିଲୁ ସେଇଠି ବ୍ୟବହାର କରିକି। କିନ୍ତୁ ଯେତେବେଳେ ଆମର ଛୁଆ ପିଲା ହେବେ ତାଙ୍କ ଟାଇମ ରେ ତ ଆଉ ନୌକା ନଥିବ ଆମେ ଯେତେବେଳେ କହିବୁ ଏଇଟା ନୌକା ଆମର ଥିଲା ଆମେ ନଦୀରେ ଯାଉଥିଲୁ ସେମାନେ କଣ କହିବେ? ହଁ ତମେ ମିଛ କହୁଛ କାଇଁ କେନ ଅଛ ଆମକୁ ଦେଖାଅ ତ। ତାପ ସେମାନଙ୍କ ଗୁଡାକ ଆଉ ସେ ଜିନିଷ ହିଁ ନଥିବ। ତ ସେଇ ଜିନିଷ ଟାକୁ ସେମାନଙ୍କୁ କଣ ଲାଗିବ ସନ୍ଦେହ ସେମାନେ ତିଆରି କରିବ ତ ସେମିତି ହଉଛି ଆମେ ଯୋଉ ଜିନିଷ ଗଷଠୁ ବ୍ୟବହାର ଠୁ ଦୂରେଇ ଯାଉଛୁ ସେଇ ଜିନିଷ ଆମ ପାଇଁ ଗୋଟେ ଚିତ୍ର। ଆମେ କେବଳ ଚିତ୍ରରେ ଦେଖିବା ଏଇଟା ହଉଛି ତା ମାନେ ନୌକା ଇଏ ନଦୀ ଉପରେ ଯାଉଥିଲା। କ କହିବେ ପାଣି ର ପୁଅ ଏତେ ଥିଲା ଏଇ କାଠଘଡେ କେମିତି ଲୋକ ବସୁଥିଲେ। ଆଉ ସେଇଟା ବୁଡୁ ନଥିଲା କେମିତି? ଆଁ ତ ସେ ସେମିତି ଆମେ ଯଦି ବ୍ୟବହାରଠୁ ସବୁ ଜିନିଷ ଆମେ ଦୂରେଇ ଯାଉଛୁ ତ କଣ ହଉଛି କୀ ତ୍ରିମକୁ ଆମେ ବ୍ୟବହାର କରି କରି ପ୍ରାକୃତିକକୁ ଭୁଲି ଯାଉଛୁ। ତ ସେଇଟା ହେଇଯାଉଛି ଆମର ତାମାନେ, ଆମେ ସେଇ ଜିନିଷକୁ ଆମେ ଆଉ